ହଁ ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଣ କରୁଥିଲେ?
କିଛି ନାଇ ୟୁଟ୍ୟୁବ ୟୁଟ୍ୟୁବ ଦେଖଥିଲେ ଆପଣ କରଥିଲେ?
ଆମେ ମଧ୍ୟ ଟିକେ ଟିଭିରେ ମୁଭି ଦେଖୁଥିଲୁ।
ହଉ ମୁଭି ହ ହୋ ଭଲ ଅସ ସାଜବଉ କି ସିରିଏଲ
ନାଇ ନି ସାସ ଭଉ କି ସିରିଏଲ ଦେଖୁନି ମୁଁ, ମୁଁ ଦେଖୁଛି ଓଡିଆ ଚଳଚିତ୍ର ବିନ୍ଦୁ ସାଗର। ଏବେ ନୂଆ ନୂଆ ରିଲିଜ ହେଇ ଥିଲା ତ ସେଇଟା ଟିକେ ଦୂରଦର୍ଶନ ରେ ମୁକ୍ତି ଲାଭ କରୁଛି ସେଥିପାଇଁ ଆମେ ତାକୁ ଦେଖୁଛୁ ବସିକି।
ହଉ ହୋଉ
ଆଉ ଆପଣ କଣ ଖାଇଥିଲେ?
କିଛି ନହିଁ ବାଦାମ ଖାଉଥିଲି।
ଆଚ୍ଛା, ଭଜା ବାଦାମ କି ସିଜାବାଦାମ ଆଛା ଭଜା ବାଦାମ।
ହୁଁ ମିକ୍ସ ଇଣ୍ଟରସନାଲ ମମି ମୋର ରୋଷେଇ କରିଥିଲା ଆଉ।
ଆଚ୍ଛା ଆଚ୍ଛା ଠିକ ଅଛି ଠିକ ଅଛି।
ଜାଣିଚ ମାଷ୍ଟର୍ ସେଫରେ ନମ୍ବର ୱାନ୍ ମୋ ମମି।
ଆଜ୍ଞା ଆପଣଙ୍କ ମମି ମାଷ୍ଟର ସ ବୋଲି ମୁଁ କେମତି ଜାଣିବି? ଯଦି ଭଲ ରୋଷେଇ କରୁଛନ୍ତି ତାହେଲେ ଆଚ୍ଛା ଆଚ୍ଛା ହଁ ତାଙ୍କୁ ତାହେଲେ ଯଦି ସେମାନେ ଭଲ ରୋଷେଇ କରୁଛନ୍ତି ତାହେଲେ ତାଙ୍କୁ ମାଷ୍ଟର ସେ ତ୍ୟାଗ ଟା ନିହାତି ମିଳିବା ଦରକାର।
ହଁ ଖାଲି ସ୍କୋପ ମିଳିଲାନି ଆଉ ନହେଲେ
ତାହେଲେ ତାଙ୍କୁ ମାଷ୍ଟର ଶ ଉତ୍ପାତି ଦେବା ପାଇଁ ଆପଣ ଇଚ୍ଛୁକ।
ହଁ ସମସ୍ତେ ଏକ୍ସପିରିଏନ୍ସ କରନ୍ତୁ, ମୁଁ ଯାହା ଏକ୍ସପିରିଏନ୍ସ କରିଛି ଡେଲି ଖାଇବାରେ।
ଠିକ ଅଛି ଠିକ ଅଛି ଆପଣ ଆପଣଙ୍କ ଘରକୁ କେବେ ଆମକୁ ସ୍ଵାଗତ କରନ୍ତୁ ଆମେ ଯାଇ ଆ ଆପଣଙ୍କ ମାମାଙ୍କ ହାତର ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଇକି ନିଜକୁ ଧନ୍ୟ ମନେ କରିବୁ। ଆଉ ତାଙ୍କୁ ମଧ୍ୟ ଆପଣଙ୍କ ଭଳିଆ
ସିଓର ସିଓର
ଖାଦ୍ୟର ଉତ୍ପାଦି ଦବୁ ସ୍ଵାଦିଷ୍ଟ ଖାଦ୍ୟର।
ସିଓର ସିଓର।
ଆଉ ଆଉ କଣ ଆଜି ଆପଣଙ୍କର ଦିଇପହର ଖାଇବା ସବୁ କଣ ହେଇଥିଲା?
କିପର ଖାଇବା, ଉମ କଣ ହେଇଥିଲା ଚିକେନ ହେଇଥିଲା ଚିକେନ ଝୋଳ ପାଣିଝୋଳ।
ଆଚ୍ଛା ବର୍ଷା ପାଗରେ ତାହଲେ ଆଜି ଭାତ ଚିକେନ ଝୋଳ ହେଇଥିଲା?
ହୁଁ ଆଉ ଆପଣଙ୍କର?
ହ୍ୟାଲୋ
ହଁ ଆପଣଙ୍କର କଣ ହେଇଥିଲା?
ଅ ଆମର ଆଜି ହେଇଥିଲା ଭାତ ଚିଙ୍ଗୁଡି ଭେଣ୍ଡି ଟମାଟୋ ବେସର ତରକାରୀ ହେଇଥିଲା ଆଉ ପାମ୍ପଡ ଆଉ ବଡିଚୁରା।
ତାହେଲେ ଚିଙ୍ଗୁଡି ନା?
ହଁ ଆପଣଙ୍କୁ ଭଲ ଲାଗେନି କି?
ହୁ ଚିଙ୍ଗୁଡି ଭ ଭଲ ଲାଗେ ସବୁ ଆଇଁଷ ଆଇ ଆଇଟମ ଭଲ ଲାଗେ।
ଆଚ୍ଛା ତାହେଲେ ଆପଣ ନନଭେଜ୍ ବେଶୀ ପସନ୍ଦ କରନ୍ତି ଖାଇବା ପାଇଁ?
ୟସ ୟସ ଭେଜ ଏତେ ଖାସ ଲାଗେନି।
ଆଛା ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆମେ ଚାରି ମୁଁ ସବୁଠୁ ବଡ ମୋର ତଳେ ସାନ ଭାଇ।
ଆଚ୍ଛା।
ଆଉ ଆପଣଙ୍କ ଘରେ?
ଆମ ଘରେ ମାତାଶ୍ରୀ ପିତାଶ୍ରୀ ଜଣେ ଭଗିନୀ ଅଛନ୍ତି ମୋର ସାନ ଆଉ ଜଣେ ଭ୍ରାତାଶ୍ରୀ ଅଛନ୍ତି ସେ ବି ମୋଠୁ ସାନ ଆଉ ମୁଁ ଆମେ ଆମ ଘରେ ପାଞ୍ଚ ଜଣ ଆଜ୍ଞା।
ଆପ ଆପଣ ତାେଏଲେ ଘରର ମୁଖିଆ?
ନାଇଁ ନାଇଁ ଆମେ କଣ ଘରର ମୁଖିଆ କହିଲେ ସେଟା ଠିକ ହବକି ଯେହେତୁ ପିତାଶ୍ରୀ ଅଛନ୍ତି ପିତାଶ୍ରୀ ଘରର ମୁ ଖିଆ ଆଉ ବୁ ଆଚ୍ଛା ହଁ ସପୋଟିପ ମୁଖିଆ କହିଲେ ଚଳିବ।
ହୁ। ଭାଇ ଭଉଣୀ ଙ୍କୁ ସମ୍ଭାଳିଆ ବୁଝେଏ।
ଆଚ୍ଛା ହଁ ସେ ଏଥିରେ ତ ଆମେ ବହୁତ ଭଲ ଉତ୍ପାଧି ନେଇଛୁ ଆଉ।
ତମ କଥା ଶୁଣନ୍ତି ତମ ଭାଇ ଭଉଣୀ ମାନେ?
ନାଇଁ ସେମାନେ ଆଜିକାଲିର ସବୁ ଛୁଆ ନା ସେମାନେ ସବୁ ଆଉ ଶୁଣୁ ଶୁଣୁନାହାନ୍ତି ପିତାଶ୍ରୀ ମାତାଶ୍ରୀଙ୍କର କ ଥା ଶୁଣୁନାହାନ୍ତି ଆଉ ସେ କଣ ଭଗିନୀଙ୍କର କଥା ଶୁଣିବେ
ଆଉ ଆପଣଙ୍କର ପାଠ ପଢା ସବୁ କୋଉଠି କେମିତି ହଉଛି କେମିତି ଚାଲିଛି? କି ଜବ କରୁଛନ୍ତି କଣ କରୁଛନ୍ତି ଆପଣ?
ଏବେ ତ ରିସେଣ୍ଟଲି କଲେଜ ସରିଛି।
ଆଚ୍ଛା ଆପଣ ମହାବିଦ୍ୟାଳୟରୁ ପାଠ ସାରି ସାରିଲେଣି ଏବେ ତାହେଲେ
ହୁଉ ଏବେ ଚପ୍ ପାଇଁ ପ୍ରିପାରେସନ ଚାଲିଛି ଆଉ
ଆଚ୍ଛା ଆଚ୍ଛା କାର୍ଯ୍ୟରତ ରହିବା ପାଇଁ ବ୍ୟସ୍ତ ରହିବା ପାଇଁ ଟିକେ ପ୍ରିପାରେସନ କରୁଛନ୍ତି।
ହଁ ଆଉ ଆପଣ?
ଆ ମୋର ମଧ୍ୟ ମହାବିଦ୍ୟାଳୟ କାମ ସବୁ ସରିଗଲାଣି ପାଠ ସବୁ ପଢି ସାରିଲୁଣୁ ଆଉ ଚାକିରି ନିମନ୍ତେ ଟିକେ ବ୍ୟସ୍ତ ରହୁଛୁ କଣ କରିବା ଆଉ ଦୁନିଆରେ ତ ସମାଜରେ ତ ଆମକୁ ହାତକୁ ଦିହାତ ହେବାକୁ ପଡିବ ମାତାଶ୍ରୀ ପିତାଶ୍ରୀ ଟିକେ ସେଇ କାର୍ଯ୍ୟରେ ଲାଗି ପଡିଛନ୍ତି କେମିତି ଆମର ହାତ କୁ ଦି ହାତ କରିବେ ଆମର ବିଭାଗର ନିମନ୍ତେ ବ୍ୟସ୍ତ ରହୁଛନ୍ତି ଏବେ
ଓ ଟେନସନ ରହୁଥିବା ଆଉ
ଆଜ୍ଞା ଆଜ୍ଞା ବହୁତ ବ୍ୟସ୍ତ ରହୁଛନ୍ତି।
ସେଇ ବାପା ମାଙ୍କର ସେଇଆ ଚିନ୍ତା କେମିତି ଜଲଦି ତାଙ୍କ କର୍ତ୍ତବ୍ୟ କର୍ତ୍ତବେ
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର କଣ ଇଚ୍ଛା ଅଛି ମାନେ ଭଲ ପାଇକି ବାହା ହେବେ କି ଘରେ ଆ ଆପଣଙ୍କର ରାଜି କରରେଇକି ବାହା ହେବେ କି ପଳାୟନ ବିବାହ କରିବେ
ଆଜିକାଲି ଯାହା ଦେଖା ଯାଉଛି ମୋ ମତରେ ବାହା ବାହା ହବା ଟୁ ଭଲ ସିଙ୍ଗଲ ରହିଁବା ଟା ଭଲ ଲଭ ମ୍ୟାରେଜ ବି ଧୋକା ପାଉଛନ୍ତି ଆରେଞ୍ଜ ମ୍ୟାରେଜରେ ବି ଧୋକା ପାଉଛନ୍ତି।
ଆଚ୍ଛା ଆପଣ ଯାହା କହିଲେ ସେଇଟା ବି ସଠିକ୍ କଥା ଯେ କାରଣ ଏବେ ତ ଏଇ ଦି ତିନି ଦିନ ତଳେ ଆମେ ଶୁଣିବାକୁ ପାଇଲୁ ଯେ ଅ ବାହାର ଜାଗାରେ କଣ ହେଇଛି ନା ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀକୁ ନେଇକି ପାହାଡ ଉପରୁ ଠେଲି ଦେଇଛନ୍ତି।
ହୁଁ ଭାବି ଶ୍ରୀ।
ଆଜ୍ଞା ଆଜ୍ଞା ଆଜ୍ଞା ସେ ବାହାଘର ପାଇଁ କି ପ୍ରସ୍ତୁତ ତ ଥିଲେ ନା। ତ ତାଙ୍କୁ ନେଇକି ଠେଲିକି ମାରି ଦେଇେଇଛନ୍ତି ତ ତାଙ୍କର ଯଦି ବାହା ହେବର ଇଚ୍ଛା ନ ଥିଲା ତାହେଲେ କାହିଁକି ତାଙ୍କ ସହିତ ସମ୍ପର୍କ ରଖୁଥିଲେ। ଆଉ ତାଙ୍କ ପାଇଁ ନୀଳ ଡବା ଆଉ ସବୁ ଜଡ ବା ଏମିତି କିଛି ଗୋଟେ ଆ ଆକାରର କରିଦେଇଛନ୍ତି
ନୀଲା ବୟଫ୍ରେଣ୍ଡ କେଲିଏ ହରା।
ଆଜ୍ଞା ଆଜ୍ଞା ଆପଣ ତ ତାହେଲେ ଜାଣିଛନ୍ତି ନ୍ୟୁଜ ତ ଦେଖୁଥିବେ।
ହଁ ନ୍ୟୁଜ ନାଇଁ ଇନଷ୍ଟା ଇନଷ୍ଟା ରେ ଆସେ ଫିଡରେ ସବୁ।
ଆଚ୍ଛା ଆପଣ ତାହେଲେ ବେଶୀ ଦୂରଭାଷା ଟିକେ ବେଶୀ ବୋଧେ ୟୁଜ୍ କରୁଛନ୍ତି ଯାହା ଆମକୁ ଜଣା ପଡୁଛି।
ହଁ ହଁ ଆଜି କାଲି ତ ନିୁଜ ଚ୍ୟାନେଲ ଉପରେ ତ ଭରସା ନାହିଁ ସୋସିଆଲ ମିଡିଆରେ ବର୍ଷା ନ୍ୟୁଜ ଚ୍ୟାନେଲ ସବୁ ପାୟରସ୍ ରହୁଛି। ଫେକ୍ ନ୍ୟୁଜ୍ ପ୍ରାୟ ଦେଖଉଛି।
ଠିକ୍ କଥା ବି କହିଲେ କାହିଁକି ନା ନ୍ୟୁଜରେ ତ ଯାହା ସବୁ ଦେଉଛି ଆପଣ ଜାଣିଛନ୍ତି। କିନ୍ତୁ ଗୋଟେ ସେକେଣ୍ଡ ର କଥାକୁ ସୋସିଆଲ ମିଡିଆରେ ଏତେ ଜଲଦି ଭାଇରାଲ କରିଦଉଛନ୍ତି ଯେ ଆପଣ ଯଦି ସୋସିଆଲ ମିଡିଆରେ ଅପଡେଟ ରହିବେ ସବୁ ଦିନ୍ ସବୁ ସମୟରେ ତାହେଲେ ଆପଣ
ଜାଣିପାରିବେ, ନହେଲେ ଆଉ ଡେଟଡ଼ ରହିବି।
ଆଚ୍ଛା ତାହେଲେ ଆପଣ କହୁଛନ୍ତି କି ଆପଣ ଆପଣଙ୍କ ମାତାଶ୍ରୀ ପିତାଶ୍ରୀଙ୍କ ପାଇଁ ବାହାଘ ହେବେନି। ନା ଆପଣଙ୍କର ଇଚ୍ଛା ନାହିଁ କିନ୍ତୁ ପିତାଶ୍ରୀ ମା ସତରେ ତ ବାହାଘର ପରିବେ ନା ତାଙ୍କର ପୁଣି ପୁଅ ଯେହେତୁ ଦି ଜଣ ଅଛନ୍ତି ସେ ତ ପୁଣି ଗୋଟେ ସୁନା ଦେଖି ବୋହୁ ପାଇଁ କି ତ ଇଚ୍ଛା ଥିବ ତାଙ୍କର।
ହୁଁ ତାଙ୍କ ଇଚ୍ଛା ହେଲେ ତାଙ୍କ ଇଚ୍ଛା ବି ମୁଁ ବଳି ଚଢିବି।
ନାଇଁ ନାଇଁ ଆପଣ ଯଦି ଆପଣଙ୍କ ଜୀବନକୁ ସେମିତି ବଳି ଚଢେଇବେ ବୋଲି
ୱନ୍ ଟାଇପ ଅଫ ଉ ଉ ଆ ପଳିି ଚଢି ପାରି ନହେଲେ ଜୀବନ ସାରା ଏମିତି ଟର୍ଚର ସହିଆ।
ତ ଆପଣ କଣ ଚାହୁଁଅଛନ୍ତି ନାଇଁ ଜୀବନ ସାରା ଟର୍ଚ ଟଚ‌ର ସହିବାଠୁ ସହହିବା ଅପେକ୍ଷା ଆଉ ଗୋଟେ ନୂଆ ଲାଇଫଟେ ଷ୍ଟାର୍ଟ କଲେ ତାଙ୍କ ଜୀବନ ବି ଭଲ ହେବ ଆମ ଆପଣଙ୍କ ଜୀବନ ବି ଭଲ ହବ ପାରିବାରିକ ସୁଖ ବି ମଧ୍ୟ ପାଇବେ।
ହୁଁ ସେଇଟା ବି ଠିକ କଥା ହେଲେ ଏବେ ପଇସା ରେ ସବୁ କିଛି ହେଇଯାଉଛି।
ଆଜ୍ଞା ଆଜ୍ଞା। ମାତା ଲକ୍ଷ୍ମୀ ଯଦି ଆପଣଙ୍କ ଉପରେ ପ୍ରସନ୍ନ ଥିବେ ତାହେଲେ ନିହାତି ଆପଣଙ୍କର ଟିକେ ଲକ୍ଷ୍ମୀ ଆଗମନ କରିବେ ଆପଣଙ୍କ ହାତ ହାତକୁ କିଛି କଥା ନାହିଁ। ଆଉ ଆପଣ ଚାକିରୀ କିମ୍ବା ବ୍ୟବସାୟ ପାଇଁ ପ୍ରସ୍ତୁତ ହୁଅନ୍ତୁ। ଦେଖନ୍ତୁ କେମିତି କଣ ଚାଲିଛି କାମ। ପାଠ ତ ଏତେ ପଢିଲେଣି ଆଉ ଟିକେ ଚାକିରି ବ୍ୟବସାୟୀ ଭିତରେ ପଶନ୍ତୁ। ଆଉ ଧ୍ୟାନ ଦିଅନ୍ତୁ କେମିତି କଣ ସୁରୁଖୁରୁରେ କାମ ଗୁଡିକ କରିପାରିବେ।
ଠିକ ଠିକ ଆଉ ଆପଣ ରୋଷେଇ ଫୋଷେଇ ସବୁ ଶିଖିଲେ ନା ନାଇଁ?
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ତ ବିଶ‍‍‌୍ ବିଶ୍ୱାସ କରିପାରିବେନି ଯେ ମତେ ରୋଷେଇ ବାସ ସବୁ ଜଣା ଅଛି ବୋଲି। କାହିଁକି ନା ମୁଁ ଟିକେ ରାବଣର ଭାଇ କୁମ୍ଭକର୍ଣ୍ଣ ଭଳିଆ ଟିକେ ନିଦ୍ରା ତ ସେଥିପାଇଁ ଆମ ଘରେ ଟିକେ ମତେ ଗଧ ଗଧୁଣି ଡାକ କନ୍ତି ତ ମୁଁ ସେଥିପ୍ରତି କିଛି ଧ୍ୟାନ ଦିଏନି। ଯେତେ ଲେଟ୍ ରେ ଉଠେ ପଛେ କିନ୍ତୁ ରୋଷେଇ ବାସ ଘର କାମ ସବୁ ମତେ ଜଣା ଅଛି କାହିଁ କି ନା ଯେହେତୁ ଶାଶୁ ଘରକୁ ଯିବାର ଅଛି। ସେଠି ତ ଯାଇକି ଆଉ ଘର ଲୋକଙ୍କ ଭଳିଆ ଗାଳି ଶୁଣିବାର ତ ଅଭ୍ୟାସର ତ ନୁହେଁ ନା। ତ ସେଥିପ୍ରତି ଟିକେ ଧ୍ୟାନ ଦୋଉଚୁ ଆମେ। ଆଜ୍ଞା ଆଜ୍ଞା ଟିକେ ନିଜର ଚରିତ୍ର ଉପରେ ଦାଗ ନ ଆସିବା ପାଇଁ କି ଆମେ ଟିକେ ସେଇଭଳିଆ କାର୍ଯ୍ୟ ତ ରହୁଚୁ। ଯେମ୍ତି କିି ଭାତ ରୁଟି ଆମିଷ ନିରାମିଷ ମିଷ୍ଟାନ ଆଉ ଖଟା ଲୁଣିଆ ସବୁ ପ୍ରକାରର ଖାଇବା ଆମକୁ ଜଣା ଅଛି।
ହୁଁ।
ଯେତେବେଳେ ଆମର ମନ ଭଲ ଥିବ ସେ ତବେଳେ ଆମେ ବଢିଆ ବଢିଆ ସ୍ଵାଦିଷ୍ଟ ଖାଇବା ବନେଇକି ଖାଇବାକୁ ପ୍ରସ୍ତୁତ କରୁ।
ଓ ହୋ ମୁଡ୍ ଉପରେ ଡିପେଣ୍ଡ୍ କରେ। ତାହେଲେ ୟୁଟ୍ୟୁବ୍ ସପୋର୍ଟ୍ ନିଅନ୍ତି ନା ବା ମାଆଙ୍କର ସପୋଟ୍ ନିଅନ୍ତି ଖାଇବା ବନେଇବା ରେ।
ଟୁବ୍ ର ସପୋର୍ଟ ଏଥିପାଇଁ ନୋଉନା କାହିଁକିନା ଆମେ ଟିକେ ଅଆ ମଧୁ ବସ୍ଚ୍ୟ ତ ଆମର ରକ୍ତରେ ଟିକେ ମଧୁବସ୍ ଚର ସମ୍ମାନ ଗୁଡାକ ଅଛି ତେଣୁ ଆମେ ପିତାଶ୍ରୀ ମାତାଶ୍ରୀଙ୍କୁ ଟିକେ କଥା ଗୁଡିକ ପଚାରି ଦୋଉ ସିଏ ଯାହା ଦିଅନ୍ତି ପରାମର୍ଶ ଆମେ ସେଇ ପରାମର୍ଶ କ୍ରମେ କାର୍ଯ୍ୟରତ। ଆଛା ମୁଁ ଆପଣଙ୍କୁ ନା ଆଁ ସ୍ଵାଗତ କରୁଛି ଆପଣ କେବେ ଆମ ଘରକୁ ଆସନ୍ତୁ। ଆଉ ଆମ ହାତ ତିଆରି ବ୍ୟଞ୍ଜନ ଖାଇକି କିପରି ଲାଗୁଚି ଆପଣ ଟିକେ ବ୍ୟାଖ୍ୟା କରିବେ। କଣ କୋହୁଛନ୍ତି ଠିକ୍ ଅଛି। ଆମର ଟିକେ କାମ ପଡିଗଲା ଆମେ ଟିକେ ଆପଣଙ୍କ ସହିତ କିଛି ସମୟ ପରେ ଯୋଗାଯୋଗ କରୁଚୁ।
ଠିକ ଅଛି।
ଆଜ୍ଞା ରହିଲି ଜୟ ଜଗନ୍ନାଥ୍।
ଜୟ ଜାଗନା